ହଁ ଝିଅ।
ହୁଁ କହ।
ଆଉ କଣ କରୁଥିଲୁ?
ଝିଅ ନାଇଁ ଏଇ ବସିଥିଲି ଟିକେ ଫୋନ ଲଗେଇଦେଲି ଆଉ
ଓହୋ, ଆଉ
ନାଇଁ ଏଇ ଘର କଥା ଟିକେ ମନରେ ପଡିଲା ମୁଇ ଝିଅ ସହିତ ଟିକେ କଥା ହେଇଯାଏ। ଆଉ, ଭଲ ଲାଗିବ।
ଆଉ କଣ କହୁନୁ?
ଆଉ କଣ କହିବି? ଆଉ ଯୋଉ ସକାଳୁ ମୁଣ୍ଡ ଟା ଭାରି ଜୋରରେ ବିନ୍ଧୁଥିଲା।
ହୁଁ
ଯୋଉ ଅଧ କପାଳି ମୁଣ୍ଡ ବିନ୍ଧେନି
ଆଁ
ସେଇ ଅଧ କପାଳି ମୁଣ୍ଡ ବିନ୍ଧିଲା ଆଉ ଭାରି ଲେଟରେ ଯଉ ବେଶୀ ଉଁ ଗାଧୁଆ ଗାଧୁ କରିଦେଇଥିଲି ଆଉ ଭାରି ବହୁତ ସମୟ ଭିତରେ ଯାଇକି କମିଲା।
କଣ ପାଇଁ ବିଳମ୍ବରେ ଗାଧେଇଲୁ, ଉଠିଲୁ?
ଏଇ ପାଇଁ ଅଧ କପାଳି ମୁଣ୍ଡ ବିନ୍ଧୁୁଥିଲା ତ
ଓ ହୋ
ସେଥିପାଇଁ ଟିକେ ଶୋଇ ରହିଥିଲି, ବହୁତ ତୁ ଡେରିରେ ଉଠିଲି।
ଗାଧିଆ ଗାଧିଆ କଣ ହଉତ ଭୁଲ ଭଲ ଲାଗୁଛି ନା କଣ?
ଏ ନାଇଁ କାଲି ଘର ଗୋଡା ଭାରି ଅନ୍ଧୁକଳା ହେଇଯାଇଥିଲା।
ହୁଁ
ଉ ଅନ୍ଧୁକଳା ହେଇଯାଇଥିଲା, ତାକୁ ଟିକେ ଝାଡୁରେ ଝାଡି ଦେଲି। ଏ ଡେରି ହେଲା ଯୋଉ ଗାଧେଇବା, ଟିକେ ଗାଧେଇ ପଇଲି ସେ ଏଥିପାଇଁ ଥଣ୍ଡା ଯୋଗୁ ବୋଧେ ମୁଣ୍ଡ ଫୁଣ୍ଡ ବିନ୍ଧିଲା ଆଉ।
ଓହୋ, ଆଉ ଔଷଧ ଖାଇଛୁ ନା ଖାଇନୁ।
ନାଇଁ ଖାଇଛି, ଖାଇଛି ଟିକେ ଟିକେ ସେମତି ବି ବିନ୍ଧୁଛି ମୁଣ୍ଡ ଆଉ ଦେଖେ ଯୋଉ ରାତି
ହଁ ଯଦି ନ କମିଲା ଡକ୍ତରଖାନା ଯିବୁ ଆଉ
ହଁ ହଁ ହଁ, ଏଇୟା ଆଉ
ଆଉ ତୋ ସାଙ୍ଗମାନେ ସବୁ ଫୋନ କରୁନାହାନ୍ତି?
ହଁ ସାଙ୍ଗ ମାନେ ସବୁ ଫୋନ କରନ୍ତି। ଆଉ ମୁଁ ବି ଆଉ କରିନେଇ କିଛି ଦିନ ହେଲାଣି। କାଲି ଗୋଟେ ସାଙ୍ଗ ଫୋନ କରିଥିଲା। ସେ ପଚାରୁଥିଲା ମୋ ମା ବିଷୟରେ। କହିଲ ଆଉ କହିଲା ତୋ ମା କଥା ମନେ ପଡୁନି। ହଁ ମୁଁ କହିଲି ଆ ବା ହେଇସାରିଲିଣି ଛୁଆ ପିଲା ହେଇସାରିଲାଣି ଆଉ ମାଆ କଥା କଣ ମନେ ପକେଇଲେ କଣ ହବ। କହିଲା ମୁଁ ମୁଁ ଯେତେବେଳେ ଝିଅ ଥିଲି ତୋ ମା ମୋ ଦେହରେ ଆସେ। ମୁଁ କହିଲି କଣ ଭୂତ ହେଇକି? କହିଲା ହଁ ମୁଁ କହିଲି ନା ବେ ସେଉଟା ସବୁ ମିଛ କଥା ଅନ୍ଧବିଶ୍ୱାସ।
ହୁଁ
କହିଲା ନାଇଁ ଆମେ ଯେତେବେଳେ ସ୍କୁଲ କୁ ଦି ଜଣ ଯାଆନ୍ତି। ସେ ଯୋଉ ନଈ ପଠାରେ ଏ ଯୋଉ ଗୋଟେ ବାଉଁଶ ଗଛ। ଛ ଅଛି ସେଇଠି ମୁଁ ମାନେ ଚମକି ପାଇଲେ ମୋ ଦିହରେ ଆସେ ଲୋ ଗୁଣିଆ ଡାକିକି ମୋ ବାପା ଝାଡନ୍ତି। ହୁଁ
ଓହୋ।
ହଁ ଗୁଣିଆ ଡାକିକି ଯଦି ତା ବାପା ଟା ଝାଡନ୍ତି ସେ ଗୁଣିଆ କହିବ ଗୋଟେ ମାନେ ଯୋଉ ପାଣି କୁମ୍ଭରେ ରହିନି।
ହୁଁ।
ସେଇ ପାଣି କୁମ୍ଭ ଧରିକି ସେ ମୋ ସାଙ୍ଗ ଜୀବ ଦାନ୍ତରେ କାମୁଡିକି? ନେଇକି କିଛି ବାଟ ଯାଇ ସାରିଲା ପରେ ଦୋ ଛକି ରାସ୍ତା ଯୋଉ ନଥାଏ। ତିନିଟା ରାସ୍ତା ଥାଇପାରି ହେବା ପାଇଁ ସେଇ ରାସ୍ତା ପାଖରେ ସେକୁ କୁମ୍ଭ ଟାକୁ ପାଣି କୁମ୍ଭ ଟାକୁ ଫୋପାଡି ଦେଇକି ଡାଲକୁିନି ପଡିବ।
ଓହୋ ଏବଂ ସତ୍
ପଡିଲା ପରେ ସମ୍ ସମସ୍ତେ କହନ୍ତି ଯେ ତ ତୋ ବୋଉ ଆସିଥିଲା ଆ ଯୋଉ ପଳେଇଗଲା ପଡିଗଲା ଠାରୁ ସେ ଦତ୍ ଯୋତ୍ ଯୋଉ ଦୋ ଛକି ରାସ୍ତାରେ।
ଆଉ ମାନେ ତମକୁ ଆସିକି କଣ କୁହନ୍ତି ନା କୁହନ୍ତି କିଛି କହେ ନା।
କାନ୍ଦେ। ଆମ ଘରକୁ ତାଙ୍କ ଘରେ ତ ଆମ ଘର ପାଖରେ କିଛି ଦୁର ଟିକେ ଅଳ୍ପ ପ ବାଟ ସେ ଆ ମତ କହିବ ଯେ ଯୋଉ ଆସନ୍ତି ଉ ଦେଖିବାକୁ। ତା ଝିଅ କୁ।
ରମା ନା ତ ଦେଖି ଦେଇ ପଳାଏ।
ହଁ ଦେଖିକି କାଳେ ମାନେ କାନ୍ଦେ। କାନ୍ଦିକି ତାପରେ ତା ବାପା ଡାକି ଗୁଣିଆ ଝାଡିବ ଝାଡି ସାରିଲା ପରେ ପଳାଏ ପାଣି କୁମ୍ଭ ଏମିତି ଧରି ପଡିିଯାଏ ପଡିିଗଲା ପରେ ତା ଦେହରୁ ପଳାଏ ଆଉ।
ହଁ ହଁ।
ଆଉ ତୋ ଦେହ ବାହା ଭଲ ଅଛି।
ହଁ ଦେହ ଭଲ ଅଛି ସେଥିପାଇଁ ଥଣ୍ଡା ହେଇଯାଇଛି ଆଉ।
ହୁଁ ହୁଁ ଆଉ
ସୋମବାରକୁ ଗାଧେଇ ପଇଲିି ପୁରା ଭୋରୁ ତାପରେ ସ୍କୁଲୁ ଗଲି। ମୁଁ କହିଲି ନା ମିକ୍ଚର ଖାଇଲେ ଆଇଲି।
ହୁଁ।
କାହାକୁ କହିବି।
ହୁଁ ଆଉ ଠିକ ସମୟରେ ସାଇକେଲ ନେଇକି ଯେ ସ୍କୁଲ କୁ ଯାଉଛୁ ପହଞ୍ଚି ପାରୁଛୁ।
ହଁ ହଁ ଆମ ଘରଠୁ ପୁରା ଦଶ ମିନିଟ୍ ଲାଗୁଛି।
ହୁଁ। ପହଁଚି ଯାଉ ହଁ ସେ ବଜାର ଭିତରେ ଖାଲି ସେ ବ ସେ ବଜାର ଭିତରେ ଖାଲି ସ୍କୁଲ ଅଛି ନା ଅନ୍ୟାନ୍ୟ ସବୁ ଦୋକାନ ଫୋକାନ ଅଛି।
ହଁ ହଁ ସେଠି ଆମର ସବୁ ବଜାର ଭଳିଆ ହେଇଗଲାଣି ପୁରା ସହର ଭଳିଆ ହେଇଗଲାଣି ସବୁ ଯାହା ଖୋଜିବ ସେଠି ସବୁ ପାଇବ ଦୋକାନ ବଜାରଠୁ ଆ କାମ କରି ପରିବା ଦୋକାନ ଔଷଧ ଦୋକାନ ପୋଷାକ ଦୋକାନ ଓ ସବୁ ଆମେ ନିରାମିଷ ସନ୍ଧ୍ୟା ବେଳେ ଛଣା ଛଣି ଜିନିଷ।
ହୁଁ।
ତମର ରହିଲା କାଠ ତିଆରି ଜିନିଷ ଘର ସଜା ଜିନିଷ। ଘର ଉପକରଣ ଖଟ ଭୋଗ ଦୋକାନ ସବୁ।
ଆଉ ତମର ଭଲ ପାଖରୁ ସବୁ ଜିନିଷ ପତ୍ର ନେଇଯାଉଥିବ ସାମଗ୍ରୀ ଜିନିଷ ଆଉ। ଘରର ଆଉ।
ହଁ ଭଲ ଭଲ ଜିନିଷ ବି ଭଲ ସବୁ ଭଲ। ପାଖରେ ଏଇୟା ମିଳିଯାଉଛି ଆଉ ଆମକୁ ଆଉ ଯିବାକୁ ପଡୁନି।
ମୋ ସାଙ୍ଗ କହୁଥିଲା ଯେ, ଯଉ ତା ଛୁଆକୁ ଏଠି ନା ନେଖେଇବ ବୋଲି, କ'ଣ କରିବ କେଜାଣି?
ହଁ ଲେଖା ଅସ୍‌ବିଧା ହବନି।
ହଁ କ--ଲା ସବୁ ସୁବିଦା ଅଛି। ଆଉ ସେଇଠି ହବ ଦି ଲେଖେଇବି।
ହଁ କି---ନାହିଁ ଲେଖେଇବେ, ଆସି ରହିବେ, ଘର ଭଡ଼ା ବି ମିଳି ଯାଉଚି।
ଅସୁବିଧା ନାହିଁ କିଛି। ସମସ୍ତ ସବୁ ପ୍ରକାର ସୁବିଧା ସେ ବଜାର୍ ରେ ଅଛି।
ବାପା-ମା ଭଲ ଅଛନ୍ତି, ନାଇଁ ବାପା-ମା ଭଲ ଅଛନ୍ତି? ମୁଁ କଇଲି ବା ବାପା-ମା ଭଲ ଅଛନ୍ତି?
ହଁ ହଁ, ସମସ୍ତେ ଭଲ ଅଛନ୍ତି।
ତୋ ଭାଇର କ୍ଲାସ୍‌ ହେଲା?
ଭାଇର ଦଶମ ସେ ପଢୁଛି। ପଢୁଛି କ'ଣ ସଖାଳେ ଗଲା ପଢ଼ିବା ପାଇଁ, ଫୁଣି ଆସିଲା ଫୁଣି କ'ଣ ଗାଧେଇଲା ଖାଇଲା ଟିକେ ଫୁଣି ସ୍କୁଲ୍‌ ଗଲା। ଆସିକି ପୁଣି ଖେଳୁଚି। ତା'ପରେ ପାଠ ସା ଠିକ୍ ସେ ପଢ଼ିଲେ ହବ। ମନ ଲେ ପଢୁନି ଆଉ।
ଆଉ ଙ୍କ କହିବୁ? ତା ଇଚ୍ଛା ସେ ଆଉ ସେ ଯେତିକି ମାନେ ସେ ଯେତିକି ପାରିବ। ସେ
ହଁ!
ଜମା ପରିଶ୍ରମ ହିଁ କରୁନି, ବସୁନି ତ ବହି ଖାତା ପାଖେରେ। ହଁ ମୁଁ କରିଦେବି, ଆରେ ଯଦି ପରିଶ୍ରମ ନ କରିବ। ଫଳ କେନ୍ତି ପାଇବ? ମୋ କହିବା କଥା ତମେ ଯଦି କିଛି ତା 'ଦେହେରେ ଲଗେଇ ନଥିବ, ପରିଶ୍ରମ କରିନଥିବ। କେମିତି ଙ୍କ କରିବ?
ଆଜିକାଲି ପରିଶ୍ରମ ନ କଲେ ତ କିଛି ଫଳକୁ ଆଶା କରିବନି।
ଆଶା କରିବନି, ଆଉ କିଛି କରିବନି କହିବ ମୁଁ ପ୍ରଥମ
ନାଇଁ, ସେଟା ଟିକେ ଅସମ୍ଭବ କଥା।
ହଁ!
ନିଜେ କିଛି କର୍ମ କର। କରି ସାଇଲା ପରେ ତା'ପରେ ଯାଇକି ଆ
ଅଳ୍ପ ହଉ ଭଉତ୍ ହଉ କିଛି ତ କରିବ ନା, ତମେ କିଛି କରିବନି ଏମିତି ହେଇପାରିବ।
ଆଉ ଙ୍କ ଖାଇଥିଲ ସ୍କୁଲ୍ ରୁୁ ଆସିକି?
ଆମ ବେଳେ।
ହୁଁ।
ଆମ ବେଳେ ମୁଁ ଯେତବଳେ ପଢୁଥିଲି ଦଶମ୍‌ରେ। ସେତବେଳେ ମୋର ଟିକେ ଇଂରାଜୀ ହୁଏନି।
ମୋର ଯଦି ଇଂରାଜୀ
ଏ ଆପଣଙ୍କର ଆପଣଙ୍କ ଇଏରେ ପଡୁଥିଲା ନା ଦୂରରେ ପଡୁଥିଲା ଆଜ୍ଞା।
ନାଇଁ ନାଇଁ ଦୂରରେ ପଢେ।
ଓହୋ ଆପଣ ଯାଇକି କେମିତି ରୁହନ୍ତି?
ହଁ ସେଇପାଇଁ ଆମର ଗୋଟେ ମୋର ସାଙ୍ଗ ଘର ମୋ ସାଙ୍ଗ ଘର ମୋ ସାଙ୍ଗ ଘର ଯୋଉଠି ସେଇଠି ପଡିିଥିଲା ସେ ଗାଁଟାରେ ଏ ଗାଁଟାରେ ଯଦି ପଢିଥିଲା ଯୋଉ ମୋର ଏଠି ଇଂରେଜୀ କୁ ହୁଅନି ମୋ ବା ବାପା ତାଙ୍କର କଣ କଲେ ସେଠିକାର ପିଅନ ସହିତ କଥାବାର୍ତା ହେଲେ କହିଲେ ଝିଅର ଟେ ଇଂରାଜ ହୁଏନି ତାଙ୍କୁ ଟିକେ ଦେଖ।
ସାହାଯ୍ୟ କରିବ ଆଉ।
ହଁ ଆ ସେ କହିଲେ ଟିକେ ବ୍ୟସ୍ତ ହବାର ନାଇଁ ସବୁ ଠିକ ଠାକ ହବ। ଯା ହଉ ଠାକୁ ଯୋଉ ଇଚ୍ଛା। ଆ ହେଇଗଲା ଭଲରେ ଭଲରେ ଟିକେ
ହୁଁ ତାପରେ
ଭଲ ମାର୍କ ରହିଲା ରହି ସାରିଲା ପରେ ମୁଁ ଚେଷ୍ଟା କରୁଥିଲି ଏ ଯୋଉ ଯୁକ୍ତ ଦୁଇ ପଢିବା ପାଇଁ
ହଁ ତାପରେ
ହଁ ତାପରେ ଆଉ ଦୂର ବି ହେଇଗଲା କଲେଜ ଟା ଆଉ ନା ତା ଲେଖେଇଲି ଆଉ ପଢିପାଇଲିନି ମୁଁ କହିଲି ଘରେ ରହିକି ପଢା ପଢି କରିକି ପରୀକ୍ଷା ଦେଲା ବେଳକୁ ଯିବି ତାପରେ ମୋର ବାହାଘର ଠିକ ହେଇଗଲା।
ହ ବହୁତ କମ ବୟସରୁ ବାହ ହେଇଚ ତୁମେ।
ହଁ ମୋର ଉଣେଇଶି ବର୍ଷରେ ବାହାଘର ହେଇଗଲା ଆଉ ସେଥିପାଇଁ ପାଠ ଉପରେ ହଁ ହଁ ସେଥିପାଇଁ ମନୋଯୋଗ ଆଉ ଦେଲି ନୁ ବାହାଘର ହେଇଗଲା ପରେ ଆଉ ସାଂସାରିକ ହେଇଗଲି। ଏ ବର୍ଷକ ପରେ ପିଲା ହେଇଗଲା ଆମର ଆଉ ସାଂସାରିକ ହେଇଗଲା ରେ ଦୁନିଆ ଝାମେଲା ଘରର। ଆଉ ପାଠ ପ୍ରତି ଆଉ କି ଧ୍ୟାନ ଦେଇପାରିଲିନି। ଆଉ କଣ କରିଲୁ ଆଉ?